ହଁ ଯେ ଭଗିନୀ କଣ କରୁଛନ୍ତି।
ହଁ କନିଷ୍ଠ ଭଗିନୀ ମୁଁ ଏଇ ବସିଛି ଆଉ।
ଓହୋ ସନ୍ଧ୍ୟା ବେଳ ର ଭୋଜନ ଖା ସାରି ସାରିଲେଣି।
ନାଇଁ ଚକୁଳି ହଉଛି ଖାଇବା ଆଉ।
ଚକୁଳି କରିଛନ୍ତି
ହଁ ହଁ ଆଉ ତୁ ଖାଇନୁ?
ନା ମୁଁ ଖାଇନି ମୁଁ ଖାଇବି ସନ୍ଧ୍ୟାବେେଳେ ମାଆ କଣ ବ ମା ଆଜି ଚୂଡା ସନ୍ତୁଳା ବନେଇଚନ୍ତି।
ଚୂଡ଼ା ସନ୍ତୁଳା ଚୁଡ଼ା ସନ୍ତୁଳା ସହିତ ଟିକେ ମଟର ତରକାରୀ କଲେନି?
ଚୂଡ଼ା ସତ୍- ସନ୍ତୁଳା ସହିତ ବୁଟ ତରକାରୀ କରିଛନ୍ତି ମଟର ତରକାରୀ ନାଇ ଚୁଡ଼ା ସନ୍ତୁଳାରେ ଟିକେ ବାଦାମ୍ ପକେଇକି ଆଜି ବନେଇଛନ୍ତି ମାଆ।
ବାଦାମ ପଇଲା ମାନେ ତ ପୁରା ବଢିଆ ଆଉ ତାର ସ୍ଵାଦ ଆହୁରି ପୁରା ବଢିଯିବ ହଁ ଆଉ।
ସ୍ୱାଦ ଦୁଇ ଗୁଣା ହେଇଯିବ ତାର।
ଆଉ ତୁ ଟିକେ ଆସୁନୁ କେବେ ଘର ଆଡେ ବୁଲି ବାଲିକି ଯାଆନ୍ତୁ।
ହଁ ମୁଁ ଯିବି କେତେବେଳେ ଫାଙ୍କା ପାଇଲେ ମୁଁ ଯାଇକିଁ ଘର ଆଡେ ବୁଲାବୁ
ଛୁଟି ଟା ଗଲା ରଜ ଛୁଟି ଏଇଟା ତୁ ଟିକେ ଆସଥାନ୍ତୁ ବୁଲିିବାଲି ଯାଇଥାନ୍ତୁ।
ରଜ ଛୁଟିରେ ଟିକେ ମୋ ମାମୁଁ ଘରକୁ ପଳେଇଥିଲି ତ ବୁଲିବା ପାଇଁ।
ଓହୋ ଆଉ ରଜରେସବୁ କୁଆଡେ ଗଲୁ ମତେ ତ କଇଲୁନି ତ କାଇଁ ଫୋନ କରିକି କୁଆଡେ ଗଲୁ? କଅଁ କଲୁ?
ରଜରେ ମୁଁ ଏଇ ଆମ ଆଖପାଖ ଅଞ୍ଚଳରେ କିଛିଟା ଜା-ଗାଁ ଗାଁରେ ରଜ ମହୋତ୍ସବ ହଉଥିଲା ସେଠି ଦୋଳି ଲାଗିଥିଲା ରଜ ପାନ ବିକ୍ରି ହଉଥିଲା ପୋଡପିଠା ବିକ ବିକ୍ରି ହଉଥିଲା ମୁଁ ସେଇ ଜାଗା ଗୁଡିକୁ ଯାଇଥିଲି ବୁଲିବା ପାଇଁ। ଆମେ ଏ ସାଙ୍ଗସାଥି ମାନେ। ଯାଇଁକି ବୁଲାବୁଲି କରିକି ଆସିଲୁ ଆଉ।
ଚଳଚିତ୍ର ଦେଖିଆକୁ ଗଲନି ଚଳଚିତ୍ର ଦେଖିଆକୁ ଗଲନି ପଡିଥିଲା ପା ପାଖରେ।
ଚଳଚିତ୍ର ଦେଖିବା ପାଇଁ ଯାଇପାରଲୁନୁ ଏଥିପାଇଁ କାରଣ ଆମ ସାଙ୍ଗ ମାନଙ୍କ ପାଖରେ ଗାଡି ନଥିଲା।
ଏ ଭଲ ଭଲ ଚଳଚିତ୍ର ପଡିଥିଲା ଗୋଟେଏ ଛକି ଶୂନ ନା କଣ ଫିଲ୍ମ ଯୋଉ କୁଆର ନାଁ ଚଳଚିତ୍ର ନା ଛକି ସୁନ ଭଲ ଆମର ଜଣେ ତା ହିରୋ ଅଛନ୍ତି। ହିରୋଇନ୍ ଅଛନ୍ତି ଦେଖିଥାନ୍ତ।
ଭଲ ହେଲେ ତ ଫିଲ୍ମ ତ ଚଳଚିତ୍ର ଭଲ ଚାଲିବ। ଖଳନାୟକ ବି ସେଇଭଳ ସେଇଭଳ ଇ ଇ ପ୍ରଦର୍ଶନ କରୁଥିବା ଦରକାର। ସେମିତି ହେଲେ
ନାଇଁ ଦେଖିବ ଆଉ ନାଇଁ ରଜ ରଜ ସମୟରେ ନଗଲେ କଅଁ ହେଲା ଆଉ ପରେ ଯାଇକି ଦେଖିଦେଲେ ହବ ଆଉ।
ଉଁ ହଁ।
ତାହେଲେ ବି ପଳେଇ ଆସିବ। ଦେଖିବାକୁ ଦୁର ଦର୍ଶନ ରେ।
ଏବେ ତ ଆଷାଢ ମାସ ହେଲା ବର୍ଷା ହବ ଆଉ ଘରୁ ବାହାରକୁ ବା
ହ ଏଇନା ଆସିଯିବ ପୁଣି ଆ ପରେ କଣ ପର୍ବପର୍ବାଣିୀ ଆସିଯିବ।
ହଁ ଆଷାଢ ମାସ ତ ସ ଏବେ
ଆଷାଢ ଯିବ ନାଇଁ ନାଇଁ ଆସ, ରଥଯାତ୍ରା ତାପରେ ଶ୍ରାବଣ ଆସିଯିବ
ଶ୍ରାବଣ ମାସରେ ଆମର ଅ ବୋଲବମ ମାସ ସେ ଯିବ ବ ଯୋଉମାନୋ ଅ ଶିବଙ୍କ ଉ ଙ୍କ ମୁଣ୍ଡରେ ପାଣି ଢାଳିବା ପାଇଁ ଦୂର ଦୂରରୁ ଉମ ଆସିବେ।
ହଁ ହଁ ଆଉ ତମର କି ଯାଆନ୍ତି ନାଇଁ କି?
ନାଇଁ ଆମର କେହି ଯାଉନାହାନ୍ତି।
ଆଉ ପାଖ ଶିବ ମନ୍ଦିର ପାଖରେ କୋଉଠି? ଥିବ ଯଦି
ହଁ ଆମ ଗ୍ରାମରେ ତ ଶିବ ମନ୍ଦିର ଅଛି। ଉ ସେଠାକୁ ବହୁତ ଗୁଡେ
ଏବେ ତମେ କଣ ତମ ଗ୍ରାମ ଦେବତା ଯୋଉ ଶିବ? ଅଛନ୍ତି। ତାଙ୍କର ନାଁ କଣ କୋଉ ନାଁ ରେ ମହେଶ୍ଵର କି କଣ କୋଉ ନାଁ ରେ?
ଆମର ମହେଶ୍ଵର।
ମହେଶ୍ଵର ନା ବିଶେସ୍ୱର?
ଆମର ମହେଶ୍ଵର ନୁହେଁ ବୋଧେ ବିଶେଶ୍ଵର।
ଓ ହଁ ହଁ। ଏ ପାତାଳ ଦେବତା ନା ପ୍ରତି ଟା ହେଇଚନ୍ତି।
ନାଇଁ ଆମର ପାତାଳ ଦେବତା ଆମର ପାତାଳରୁୁ ବାହାରିଚନ୍ତି ଇ ଶିବ।
ଓହୋ ଆଉ ସେଠି ତ ଭଲ ଜାଗର ହଉ କି ଶିବଙ୍କର କିଛି ପୂଜା ଅର୍ଚ୍ଚନା ବହୁତ ଧୁମଧାମ ରେ ପାଳନା ହଉଥିବ?
ହଁ ଆମର ଜାଗରର ଜାଗର ଦିନ ଆମର ବହୁତ ବଡ ଆକାରରେ ପୂଜା ପାଠ ହୁଏ ଶିବ ମନ୍ଦିରରେ। ଅ ସେଦିନ ଉ
ବ୍ରାହ୍ମ ବ୍ରାହ୍ମଣ କଉଠୁ ଆସନ୍ତି? ପାଖ
ନାଇଁ ଆମ ଗାଁ ରେ ବ୍ରାହ୍ମଣ ଅଛନ୍ତି। ବ୍ରାହ୍ମଣ ଘର ଅ- ଅଛନ୍ତି। ସେମାନେ ପୂଜା କରନ୍ତି ଆମ ଶିବ ମନ୍ଦିରରେ। ଜାଗର ଦିନ ମଧ୍ୟ ପୂଜା କରନ୍ତି। ଆମ ଗାଁରେ ସ ଅ ବହୁତ ଅ ଝିଅ ପୁଅ ମାନେ ବହୁତ ବୟସ୍କ ଲୋକମାନେ ଜାଗର ବ୍ରତ କରନ୍ତି, ଉପବାସ କରନ୍ତି। ଜାଗର ଦିନ ରାତିରେ ଆମର
ଦୀପ ଉଠେ ନା କେତେବେଳେ ଉଠେ?
ଉ ରାଟ୍ରି ବାର ଘଟିକାରେ ଆମର ର ମହାଦୀପ ଉଠେ। ଯିଏ କିି ଆମ ଗ୍ରା ଗ୍ରାମର ବ୍ରାହ୍ମଣ ଉଠାନ୍ତି ସେ ସେଇ ଜାଗର ଦିନ ଗୋଟେ ଦିନ ପୁରା ଆମ ଗମ୍ ଗ୍ରାମ ନାଇଁ ମୁଁ ଓଷା କରିନାହିଁ ମୋ ଭଉଣୀ ମୋ ମା ଏମାନେ ସବୁ ଓଷା କରନ୍ତି।
ଓହୋ ଭଲ ଗାଁ ରେ ରହିଲେ ମନ୍ଦିର ମାନେ ସମସ୍ତେ ଭଲ ଲାଗିବ ସକାଳର ଦୃଶ୍ୟ
ହଁ ସକାଳ କୀର୍ତ୍ତନ ତ କୀର୍ତ୍ତନ ତ ଆମର ଯେକୌଣସି ପୂଜା ପର୍ବ ହଉ ଆମ ଗାଁରେ ଆମ ଗ୍ରାମରେ କି କୀର୍ତ୍ତନ ଟା ହୁଏ। କୀର୍ତ୍ତନ କଲେ ସେ ଯୋଉ ଝାଞ୍ଜର ଶବ୍ଦ
ପଖ
ର ଶବ୍ଦରେ ଆମଅ ଗାଁ ର ପରିବେଶ ଟା ବହୁତ ଭଲ ଲାଗେ ଶୁଣିବାକୁ ବହୁତ ସୁନ୍ଦର ଲାଗେ।
ଆଉ କାର୍ତ୍ତିକ ମାସରେ କେମିତି ପୂଜା ଅର୍ଚ୍ଚନା ସବୁ ହୁଏ?
କାର୍ତ୍ତିକ ମାସରେ ଆମର ଗୋଟେ ମାସ ପୁରା କୀର୍ତ୍ତନ ହୁଏ ଯୋଉଟା କି ଭୋର ଚାରିଟା ବେଳେ ଥରେ ହୁଏ ସନ୍ଧ୍ୟା ବେଳେ ମଧ୍ୟ ଥରେ ହୁଏ ଦିନକୁ ଦୁଇଥର ଆମର କୀର୍ତ୍ତନ ହୁଏ ପୁରା ଗାଁ ବୁଲିକି କୀର୍ତ୍ତନୀୟ ମାନେ କୀର୍ତ୍ତନ କରନ୍ତି।
ଓହୋ ଭଲ ଲାଗୁଥିବ ଆଉ ହଁ ହଁ ଆମର ହୁଏ ବହୁତ ଭଲ ଭାବରେ ହୁଏ।
କୀର୍ତ୍ତନ କଲେ ମନକୁ ମଧ୍ୟ ଶାନ୍ତି ମିଳେ।
। ଗା ଭଲେଇ
ଆଷାଢ ପରେ ଶ୍ରାବଣ ମାସ ଶ୍ରାବଣ ମାସରେ ବୋଲବମ୍, ଶ୍ରାବଣ ପରେ ଭାଦ୍ରବ ମାସ ଯୋଉଥିରେ କି କୁଦ୍ରକୁୁଣୀ ଓଷା ହୁଏ। ଝିଅ ମାନେ କୁଦରୁକୁୁଣି ଓଷା କରନ୍ତି। ଦ
ହୁଁ।
ଆଉ
କୁଦ୍ରୀ କୁଣେଶ ତ କେତ ଜଣଝିଅ ମିଶି ସ ତମ ଗାରେ।
ଆମ ଗାଁରେ ନାଇଁ ଘରେ ଘରେ ଅଲଗା ଅଲଗା ମଧ୍ୟ କୁଦରକୁୁଣି ଓଷା ହୁଏ। ଆ ଝିଅମାନେ ମିଳିମିଳି ସେ ଖୁଦୁରୁକୁଣି ଓଷା କରନ୍ତି ରା ମ ଭାଦ୍ରବ ମାସର ଚାରିଟା ରବ ରବିବାରରେ କୁଦୁରୁକୁ ଓଷା ହୁଏ ଅ ରବିବାର ଦିନ ଭୋର ଉଠିକି ଝିଅ ମାନେ ଅ ଫୁଲ ତୋଳନ୍ତି ଅ ଆଉ ଖୁଦୁରୁଗୁଣୀ ଓଷା ମା ଖୁଦୁରୁଗୁଣୀଙ୍କର ଅ ମୁଖ୍ୟ ଫୁଲ ହଉଛି ହ ହର ବହୁତ ରା ସେଇ ରାତି ତିନି ଚାରି ରୁ ଉଠିବାକୁ ବଢେ। ଯୋଉମାନେ ଉଠିକି ନଦୀକୁ ସ୍ନାନ କରିବାକୁ ଯାଆନ୍ତି ନା ଶୋଇନା ଶଉନା ଶୁଅନ୍ତି ହେଲେ ପର୍ବର ଖୁସିର ଖୁସି ଟିକେ ଅଲଗା। ନା ତିନିଟା ରାତି ରୁଟି ଫୁଲ ତୋଳିବା ନଦୀରେ ସ୍ନାନ କରିବା ତାପରେ ବାଲୁକା ନଦୀରେ କରିବା ସେଠୁ ଆସିକି କିଛି ଫଳ ଖାଇକି ହଁ ଆମ ଆମର ନଈତ ନାହିଁ ଆମର ବାଲୁଗ ପାଖ ଝିଅ ମାନ ଅ କରନ୍ତି ବାଲୁକା କରନ୍ତି ଆମର ଝିଅ ମାନେ ପୋଖରୀ କୂଳରେ ଯାଇକି।
ହୁଁ ହୁଁ। ହଉ ଭଲ ନା ଖୁସି ଲାଗୁଥିବ ନା ଯେଥିବେ ଗାଁରେ ସବୁ ହଉଥିବ ଏମିତି ପର୍ବପର୍ବାଣି ଯୋଉ ପାଳନ ହଉଥିବ ବହୁତ ଖୁସି ଲାଗୁଥିବ।
ହଁ ବହୁତ ଖୁସି ଲାଗେ। ଆମେ ସକାଳେ ବାଲୁକା ପୂଜା କରୁ ପୋଖରୀ କୂଳରେ ଯାଇକି।
ହଁ ଯେ କେତେ ପାଳି ଓଷା ହୁଏ ଏଇଟା।
ଆମର ଚାରି ପାାଳି ଓଷା ଆମେ କରୁ କେଉଁ କେଉଁ ମାସରେ ଗୋଟେ ଗୋଟେ ରବିବାର ଥାଏ ଅଧିକ ଯୋଉଟା କି ପାଞ୍ଚ ପାଳି ଲେଖା ହୁଏ। ନହେଲେ ଚାରି ପାଳି ଆମେ କରୁ ଯୋଉମାନେ ପୂର୍ଣ୍ଣମୀ ପୂର୍ବରୁ କରନ୍ତି ସେମାନେ ପାଞ୍ଚ ପାଳି କରନ୍ତି। ଯୋଉମାନେ ପୂର୍ଣମୀ ପରେ କରନ୍ତି।
ଓ ହୋ ଆଉ ତମେ ଯୋଉ ଝିଅ ମାନଙ୍କର ପୁର୍ଣମୀ ପରେ କର।
ହଁ ଆମେ ପୂର୍ଣ୍ଣମୀ ପରେ କରୁ ରାକ୍ଷୀ ପୂର୍ଣ୍ଣମୀ ପରେ ଯୋଉ ପ୍ରଥମ ରବିବାର ଆସେ ସେଇ ରବିବାର ରେ ଆମେ ଆମ ପୂ ଆରମ୍ଭ କରିବୁ।
ହଁ ଆମର ବି ଏ ଚାରିପାଳି ହୁଏ ନ ତାରେ ବି କେତେ ଅଛନ୍ତି ଝିଅ ତାଙ୍କର ପାଞ୍ଚ ପାଳି ବି କରିଦିଅନ୍ତି। ଆମର ସେମିତି ଚାରିପଳି ହୁଏ। ହୁଏ ଆମେ ସେମ ସବୁ ଭୋରୁ ଉଠୁ ଫୁଲ ତଳୁ ସେଇ ସ ସ ହଁ ମିଳିମିଶି ସବୁ ତ କରିବାକୁ ପଡିବ ଆଉ। ହଁ
ଚିତା ପକେଇ ବା ଫୁଲ ଗୁନ୍ଥିବା।
ଖଈ ବାଛିବା ସବୁ ତ ଆଉ
ହଁ ବହୁତ ଭଲ ଲାଗେ ଖୁଦରୁକୁଣୀ ଓଷା ତ ଝିଅ ମାନଙ୍କର
ସବୁ ଝିଅ ମାନେ ଏଇ ବର୍ଷ ଆରମ୍ଭ ହବ
ଖୁଦରୁକୁଣୀ ଓଷା କେବେ ହବ ଭାଦ୍ରବମାସ ସେ ରବିବାର ହବ କେମିତି ଆମେ ଖୁଦରୁକୁଣୀ ଓଷା ଷା କରିବୁ ଯୋଉଟା କି ଆମକୁ
ଏ ଯୋଉ ଝିଅ ନିଜେ ବି ସବୁ ଯାଆନ୍ତି ବଜାରକୁ ଯାଆନ୍ତି ମାଙ୍କର ପାଇଁ ସବୁ ଓଢଣୀ ହଉ ଭୋଗ୍ ପ ମୂର୍ତ୍ତି ସବୁ କିଣିକାଣିକି ଆଣନ୍ତି।
ହଁ ଆମର ବି ଆମେ ସବୁ ଯାଉ ଆମର ବି ଆମେ ଏ ମୁଁ ଆମ ଭଉଣୀ ମାନେ ମିଶିକି ଯାଇକି ମୂର୍ତ୍ତି ଆଣୁ ଅଁ ପୂଜା ସାମଗ୍ରୀ ଆଣୁ ମାଙ୍କର ଯାହା ଶାଢୀ ଓଢଣୀ ସବୁ କିଛି କିଣାକିଣି କରିକି ଆଣିକି ଆମେ ଆମ ପୂଜା କରୁ ସେଟା ବହୁତ ଖୁସି ଦିଏ ବହୁତ ଆନନ୍ଦ ଦିଏ
ହଁ ହଁ ସେ ମିଶିକି ସବୁ ଜିନିଷ ମିଶିକି କଲେ ତ ଶାନ୍ତି ଆଉ।
ହଁ
ଆଉ ତାହେଲେ ଆଉ କଣ ସେମତିଓ ସବୁ ବର୍ଷ ଓଷା ହୁଏ କୋଉ ବର୍ଷ ବହୁତ ଧୁମଧାମ ରେ ପାଳନ ହେଇଯାଏ ଜଣା ପଡେନି। ସେମିତି ସମସ୍ତେ ମିଶିକି କଲେ ତ ଜଣା ପଡିବନି।
ମିଶିକି କଲେ ବହୁତ ଭଲ ଲାଗିବ ସେମିତି ଜଣେ ଜଣେ କଲେ ସେମ ଭଲ ଲାଗିବନି କେବଳ ମନର ଭଲ ଲାଗିବ ପୂଜା ପାଇଁ ନହେଲେ ମିଶିକି କଲେ ବହୁତ ଖୁସି ଲାଗିବ।
ହଁ ହଁ
ହଉ ଭଉଣୀ ମୁଁ ଟିକ୍ କେ ଆସୁଛି ମୋ ମଆ ମା ଡାକୁଛନ୍ତି। ମୁଁ ଟିକେ ପରେ ଆପଣ ସହିତ ତ ବାର୍ତ୍ତାଳାପ କରିବି।